ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଦିଦି ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ମୋ କଥା କ୍ଲିୟରଲି ଶୁଭୁଛି ତ।
ନିଶ୍ଚୟ ନିଶ୍ଚୟ।
ଆଉ କଣ କରୁଛ?
ହଁ ଏଠି ଟିକେ ବିଶ୍ରାମ ନଉଥିଲି ଖାଇକି ଆପଣ କଣ କରୁଛନ୍ତି?
ମୁଁ ଯାଇଥିଲି ଏବେ ଏକାମ୍ର ବନ ଆସିଲି ଆଉ।
ଆଚ୍ଛା ଆଛା ଏଚେ ପ୍ରଚଣ୍ଡ ଖରା ରେ ଆପଣ ଯାଇଥିଲେ ବାହାରକୁ।
ଆଜ୍ଞା।
ଆଚ୍ଛା ଆଚ୍ଛା।
ଯାଇଥିଲୁ ସକାଳେ।
ଆଚ୍ଛା‌ ଆପଣ ଏକା ନା ସାନ୍ତିରେ କିଏ ବନ୍ଧୁ ଯାଇଥିଲେ?
ହୁଁ।
ଆଚ୍ଛା।
ବନ୍ଧୁ ଯାଇଥିଲେ। ଏକା କଣ ଏକା ଆମରନ ଯିବାକୁ ଭଲ ଲାଗିବ।
ମୋର ତ ସକ୍ଷମ ଅଛି ମୁଁ ସବୁଆଡେ ଏକା ଯାଇପାରିବି।
ଆଚ୍ଛା ନା ମୁଁ ବି ଯାଇପାରିବି ହେଲେ ମତେ ଟିକେ ବନ୍ଧୁ ମାନେ ମତେ ଟିକେ ମୋ ବନ୍ଧୁ ମାନେ ଦରକାର ମୁଁ ବୁଲିବା ପାଇଁ।
ହଁ ସେଇଟା ବି ନିଶ୍ଚୟ।
ହୁଁ।
ଆଉ ସକାଳୁ କଣ ଖାଇଛନ୍ତି ଆପଣ?
ସକାଳୁ ଖାଇଛି ମୁଁ ପିଠା ଚକୁଳି ପିଠା। ଚକୁଳି ପିଠା ମଟର ତରକାରୀ। ତମର ଏବେ କୋଉ କ୍ଲାସ?
ମୋର ଏବେ ଟୁଏଲ୍ଭ ପାସ୍ଆଉଟ୍ ହେଇଯାଇଛି।
କୋଉ କଲେଜ?
ବିଜେପି ବିଜେପି କଲେଜ।
ଆଚ୍ଛା ଆଚ୍ଛା ତମେ କୋଉଠି ରହୁଛ?
ମୁଁ ରହୁଛି ରାବିଟ ଅଗିସ୍।
ମୁଁ ସେଇପଟେ ଏଇନା ଆସିଲି।
ଆଚ୍ଛା ଆଚ୍ଛା ଆପଣ କୋଉଠି ରହୁଛନ୍ତି?
ମୁଁ ଷ୍ଟେସନ୍ ବଜାର। କଳ୍ପନା।
ହଁ ହଁ। ଆଉ ଆପଣଙ୍କର ପାଠ ପଢା କେମିତି କଣ ଚାଲିଛି?
ହୁଁ ଠିକ ଠାକ୍ ମୋର ଏବେ ପ୍ଲସ୍ ଥ୍ରୀ ଥାର୍ଡ ଇୟର।
ଆଚ୍ଛା ଥାର୍ଡ଼ ଇୟର।
ହୁଁ।
ଆଚ୍ଛା ଆଚ୍ଛା ମୁଁ ଭାବୁଥିଲି ଆପଣଙ୍କର ସେକେଣ୍ଡ ଇୟର ହେଇଥିବ ବୋଲି। ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ। କୋଉ କଲେଜ?
ରମା ଦେବୀ ଓମେନ୍ସ ୟୁନିଭର୍ସିଟି।
ଆଚ୍ଛା ଭଲ ଭଲ ଆପଣ ଜଣେ ଭଲ ଛାତ୍ରୀ ବୋଲି ମୁଁ ଜାଣିବାକୁ ପାଇଲି।
ଆଚ୍ଛା କେମିତି?
ଜଣା ପଡି ଯାଉଛି ଆଉ।
କେମିତି ନା ଜଣା ପଡି ଯାଉଛି?
ସେଇଟା କାହିଁ କହିବି?
ଏ କି କଥା?
ଆଉ ଘରେ ସମସ୍ତେ ତାଙ୍କର ଦେହ ଭଲ ଅଛି?
ଆଜ୍ଞା ଆଜ୍ଞା ଆପଣଙ୍କର।
ହଁ ବେଶ ଭଲ।
ମାନେ ଏମିତି ପୁରା କାରିୟର ଷ୍ଟାଇଲରେ କଥା ହଉଚ ପୁରା।
ହଁ ସେମିତି ହିଁ କଥା ହବା ଦରକାର।
ଆଚ୍ଛା ଶିଖିବାକୁ ପଡିବ ଶିଖିଲି।
ଆପଣଙ୍କର ଏଇଟା କଣ ଫାଷ୍ଟ କଲ୍।
ନା ଫାଷ୍ଟ୍ କଲ୍ ନୁହଁ। ମୋର ଏଇଟା ଫିଫଟନ୍ଥ କଲ୍।
ଓହୋ।
ପୂର୍ବରୁ ମୁଁ କାହା ସାଙ୍ଗରେ କଥା ହୁଏନି। ମାନେ ମୋର ଗୋଟେ ସାଙ୍ଗଟେ ତାକୁ ବି କାରିଆ ରେ କର ଜଏନ୍ କରିଦେଇଥିଲେ। ସିଏ ସେଥିରେ କଥା ହୁଏ। ଖାଲି ମୁଁ ତାରି ସାଙ୍ଗରେ କଥା ହଉଥିଲି। ମାନେ ସିଏ ମତେ କଲ୍ କରେ ମୁଁ ତାକୁ କଲ୍ କରେ। ଏମିତି ହେଇକି ମୋର ପନ୍ଦରଟା ହେଇଥିଲା।
ଆଚ୍ଛା ଆଚ୍ଛା ମୋର ବି ଦଶଟା କଲ୍ ପରେ ମୁଁ ବି ଆଉ କାର ରିସିଭ୍ କରିପାରିବିନି। ତ ମୋତେ ଏବେ ମୋତେ ଏବେ କଲ୍ କରିବାକୁ ପଡିବ। ତ ମୋର ଗୋଟେ କଲ୍ ଥିଲା ତ ଆପଣ କରିଦେଲେ ମୋର ସରିଗଲା। ଏବେ ମୁଁ ସମସ୍ତଙ୍କୁ କଲ୍ କରିବି ଆଉ।
ଆଚ୍ଛା ଆଚ୍ଛା। ଠିକ୍ ଅଛି ଆଉ। ତମେ ଏବେ କୋଉଠି ପ ପକେଇଛ।
ହଁ ସବୁ କଲେଜ୍ ବିଜେପିରେ ପକେଇଛି। ରାଜଧାନୀ ରେ ପକେଇଛି। ମହର୍ଷି କଲେଜ୍ ରେ ପକେଇଛି। ଏକାମ୍ବର ଆର୍ଟସ ହଁ ଆର୍ଟସ ଆର୍ଟସ।
କେତେ ମାର୍କ ରହିବ। ଭାବିଛ।
ବୁଝା ପଇଲାନି ଆଉଥରେ।
ଆଚ୍ଛା ମାର୍କରି ରେଜଲ୍ଟ ବା ବାହାରିଗଲାଣି ରେଜଲ୍ଟ କେତେ ରହିଛି।
ଫିଫ୍ ଟି ଏଇଟ୍ ପରସେଣ୍ଟ୍ ସେକଣ୍ଡ ଡିଭିଜନ।
ଆଚ୍ଛା।
ଆପଣଙ୍କ ଭଳିଆ ନୁହଁ ମୁଁ।
ହୁଁ ଆଛା ଏତିି କିଛି ନାହିଁ।
ହସ୍।
ମୋର ସାଇନ୍ସ ବଟନୀ ଅନର୍ସ।
ଆଚ୍ଛା ଆଚ୍ଛା ହଁ ବନ୍ଧୁ ଜଣଙ୍କର ବି ସାଇନ୍ସ ସିଏ କିନ୍ତୁ ମୋର ଷ୍ଟାଣ୍ଡାର୍ଡର। ତାଙ୍କର ସହିତ ହିଁ ମଧିକାଂଶ କଥା ହୁଏ। ତ ସେ ଯେହେତୁ କହିଲା କି ତୁ ବି ଅଲଗା ଲୋକଙ୍କ ସହ କଥା ହ। ତ ଆପଣଙ୍କ ନମ୍ବରଟି ଯୋଉ ପାଇଲି ଗ୍ରୁପ୍ ପୁରତଃ ସେଥିପାଇଁ ଆପଣଙ୍କୁ କହିଲି କଥା ହେବା ପାଇଁ।
କାରିଆରେ ଅଛନ୍ତି।
ଓ ହୋ।
ଝିଅ ନାଁ ପୁଅ।
ନାଇଁ ପୁଅ ମୁଁ କହିବାକୁ ଗଲେ କ କଥା ହେଇ ନଥାନ୍ତି। କିନ୍ତୁ ଯେହେତୁ ପିଲା ନାହାନ୍ତି ମୋର ସେମିତି କିଛି ନା କି ଯେ ଏଥିରେ ଇଚଛୁକ ଅଛନ୍ତି କାମ କରିବା ପାଇଁ। ତ ବାଧ୍ୟ ହେଲି ଆପଣ ମିସେଜ୍ କରିବା ପାଇଁ।
ସେ ମୋର ବି କେହି ନାହାଁନ୍ତି।
ନହେଲେ ମୁଁ ଟିକେ ଇନଣ୍ଟ୍ରବଟ ତ ମ ମୁଁ କଥା ହେଇପାରନି। କୋଉ ଝି
ଆ ଆଛା ପରିସ୍ଥିତି ସମସ୍ତଙ୍କୁ ବାଧ୍ୟ କରେ। କ ସେଇ ବାଧ୍ୟ ଖର୍ଚେ। ମୁଁ ଇଣ୍ଟରଭଟ ନୁହଁ। ବାକି ଆମ୍ବିୟ ବଟ। ସିଚ୍ୱେସନ ଦେଖିକି ଇଣ୍ଟେରଭଟ ସିଚ୍ୱେସନ ଦେଖିକି। ନି୍ଚଟ। ଆଉ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଛ।
ମୁଁ ତ ଜଣେ ଛୋଟ ବାଳକ ଟିଏ ମୋ ପାଇଁ କି ରଜ। ଘରେ ବସିକି ସମୟ ଅତିବାହିତ
ଛୋଟ ବାଳକ ଘର ହିଁ ରଜ ଥାଏ ଆଉ ବଡ ହେଲା ରଜ ପରିବ। ପାଳଗ
ଅର୍ ମନେଇବାକୁ ଇଚ୍ଛୁକ ଟୋଟାଲି ନାହିଁ ମୋର କହିବାକୁ ଗଲେ। କଣ କରିବ ରଜରେ। ଦୋଳି ଖେଳିବ ତ ସେମାନେ ପିଠା ଖାଇବେ।
ସେ ଝୁଲିଆକୁ ଡାକିଲେ ଝୁଲେଇ ଦବ ବଷିତ କରିବନି।
ସେଇ। କୋଉ ଅନର୍ସ ରେ ପକେଇଯ ପ୍ଲସ୍ ସେ
ପଲିଟିକଲ ସାଇନ୍ସ।
ଆଛା ବଢ଼ିଆ। ପଲିଟିକଲ ଫସ ଭଲା ଭଲା।
ଭାବିଥିଲି ଲାଙ୍ଗୁଏଜ ସବଜେକ୍ଟ ପକେଇଗଲେ ଓଡ଼ିଆ ହିନ୍ଦୀ ବାକି ପରସେଣ୍ଟେଜ ଅନୁସାରେ କୋଉଠି ଓଡ଼ିଆ ମିଳିବନି ଆଉ କେବଳଭନ୍ସ ବିଜେପି ଛଡା କୋଉଠି ହିନ୍ଦୀ ନାହିଁ। ସେଇତ ଆଲମହିି। ସମ ହିନ୍ଦୀ ଭଲ ହିନ୍ଦୀ ନାହିଁ ବୋଲି ମୁଁ ବାଧ୍ୟ
ହଁ ହିନ୍ଦୀ ବହୁତ କମ ଥାଏ ଆମ ରମାଦେବୀରେମେନ୍ସ କଲେଜ ହିନ୍ଦୀ ଅଛି ଆସିଲ ଜେଣ୍ଡର ଚେଞ୍ଜ କରିକି।
ବଆଡପଟମେଣ୍ଟ ହେିନ୍ଦର।
ତାହଲେ ମୋ ପାଇଁ ନୁହଁ ଆ ଭଉଣୀ ସେଟ ପଠେଇ ଦେଇଥାନ୍ତି।
ହୁଁ ଆଉ କଣ କୁହନ୍ତୁ।
ଏତେ ଟାଇମଲା
ହଉ ତିନି ମିନିଟ ବାକି ଅଛି। ଗରମ ଯୋଉ ଭଳିଆ ହଉଛି। ବିନା ଫ୍ୟାନ ରେ ବସି ହଉନି। ମୁଁ ଗାଧେଇକି ଆଉ ଥରେ ଗାଧେଇ ପଡୁଛି।
ମୁଁ ବି।
ହୁଁ।
ଖରେ ରହିଲି ବାହାରେ ପ୍ରବଳ ଖରା ହଉଛି।
ନିଶ୍ଚୟ ଆପଣଙ୍କ ବୟସା ଭକୁ ପଚାରିଲେ ଆପଣ ଖରା ଭାବିଥିବେ ନିଶ୍ଚୟ କାଲି।
ଓ ହଁ ଭାବ ଭାବିଦି ମୁ ବୋଲିଲି
ହଁ ନିଶ୍ଚୟ ନିଶ୍ଚୟ ଏଇଟା ଭାବିବା ନିଶ୍ଚୟ କହିଁକି ଆପଣ ମତେ ଜାଣିନାହାନ୍ତି। ମୋତେ ମୁଁ ଆପଣଙ୍କୁ ଜାଣିନି। ଆପଣ ମତେ ଦେଖିହାନ୍ତି ମୁଁ ଆପଣଙ୍କୁ ଆପଣଙ୍କୁ ଅବଶ୍ୟ ଦେଖିଛି। ଯାହାହେଲେ ବି ଟିକେ ମନରେ ରହେ ଯିବ।
ମତେ କେମତି ଦେଖିଲ?
ଡିପିରେ ଆପ ଆପଣଙ୍କର ଆସ୍ ଥିଲା ଫଟୋ ଦେଖିଥିଲି। ଆଉ କଣ କୁହନ୍ତୁ ଆଉ କୁଆଡେ ବୁଲିବାର ଇଚ୍ଛା ନା ବା ସେତିକିରେ ସରିଗଲା ଆପଣ
ସରିଗଲା ଏମିତି ଛୁଟି ସରିଗଲାଣି। ଫୁଣି କଲେଜ
ହଁ ଆମର ବି ଉଣେଇଶ ତାରିଖରେ ହଁ। ମୋର ଉଣେଇଶ ତାରିଖରେ ସାର୍ଟିଫିକେଟ୍ ଦେବେ ମୁଁ ବି ଯିବି କଲେଜକୁ।
ଆମୋର ବାଇଶଟା କୁ
ଆଚ୍ଛା ଆଚ୍ଛା। ଆମର ବାଇଶରେ ଫାଷ୍ଟ ସିଲେକ୍ସନ ବାହାରିବ।
ଅଢିଆ ପଢାପଢି ଘର ଆଉ ତମର କିଏ ଭାଇ ଭଉଣୀ
ଭାଇ ହଁ ସାନ ଭାଇଟା ଅଛି ସିକ୍ସଥ୍ ରେ ପଢୁଛି। ଆପଣଙ୍କର ନା ଆପଣ ଜଣେ
ନା ନା ମୋର ଆଉ ଗୋଟେ ଛୋଟ ଭଉଣୀ ଅଛି।
ଆଚ୍ଛା ଆଚ୍ଛା।
ତାର ନାଇନଥ କ୍ଲାସ ହେଲା।
ହଁ। ଓଡିଆ ମ୍ୟାଡମ୍ ନା ଇଂଲିଶ।
ସିଏ ସେଇ ଜାାବିୟର୍ସ ରେ ପଢ଼ୁଛି।
ଆଛା କୋଉ ଏଇ ଯୋଉ ଏଠି କେଦାରଗୌରି ବ୍ରାଞ୍ଚ୍ ନା ଆଉ କୋଉ ଟା।
ଲକ୍ଷ୍ମୀସାଗର।
ଓହୋ।
ଯାଉ ଆଉ ଖିଆପିଆ।
ଖିଆପିଆ ତ କରିଥିଲି ଚକୁଳି ପିଠା ଏବେ ବିଶ୍ରାମ ଟିକେ ନଉଥିଲି ଆହୁରି ବହୁତ ଗୁଡ଼ିାଏ କାମ ଅଛି ଘର କାମ ତାକୁ ବି ସାରିବି ତାପରେ ଯାଇକି ଟିକେ ଶାନ୍ତିରେ ପଖାଳ ଖାଇକି ଶୋଇବି ଆଉ।
ବା।
କଲେଜ ଯିବା ବନ୍ଦ ସବୁଆଡ଼େ ତ ବନ୍ଦ ଘର କାମ କରିବାକୁ ପଡ଼ୁଛି କଲେଜ ଖୋଲିଗଲେ ପୁଣି ସବୁ ଫିଟି ପୁଣି କଲେଜ ଯିବାକୁ ପଡ଼ିବ।
ଓ
ଭେଜିଟେରୟନ ନା ନନ୍ ଭେଜିଟେରିୟନ୍।
ନନ ଭେଜିଟେରିଆନ୍ ବାକି ତଥାପି ବେଶୀ ଅଣ୍ଡା ଛଡା ବେଶୀ କିଛି ଖାଇବାକୁ ମତେ ଇଚ୍ଛା ହୁଏନି।
ଆଚ୍ଛା ଆଛା।
ଆପଣ
ପ୍ୟଓର ଭେଜିଟେରିୟନ ମାନେ ପୁରା ବିଦଉଟ ଓନିଅନ୍ ଆଣ୍ଡ ଗାର୍ଲିକ ତନା ପଆଜର ସୁଣ ହଁ।
ଭେଜିଟେରୟାନି ବାଚାରେ ଭଲ ଭଲ ସ୍ୱାସ୍ଥ୍ୟ ଭଲ ରହିବ ଲମ୍ବା ସମୟ ଯାଏ ବଞ୍ଚିବେ। ଆମେ ଆପଣଙ୍କ ଆଗରୁ ଟ କିିିବଉ
ହଁ ନା। ଟପକି ଯା ସମସ୍ତେ ଟପକି ଯା ମୁଁ ଏକୁଟାଆ ବଞ୍ଚିକି ଏଠି କଣ କରିବି?
ନିଶ୍ଚୟ ନିଶ୍ଚୟ ଯେହେତୁ ଆମର କଲ ର ସମୟର ଅ ଅଧିକା ହେଇଗଲାଣି ତ ଆମେ କଲଟା କାଟିଦେବା ଉଚିତ୍ ହେବ ଜୟ ଜଗନ୍